ହ୍ୟାଲୋ
ଅ ଆଜ୍ଞା ନମସ୍କାର ମା ଆବାଜ ଆସଛି କି?
ହଁ ସାର୍ ନମସ୍କାର ହଁ ଆବାଜ ଆସୁଛି ଆସ
ଓ ଓେ ଓକେ ଓକେ ଆଉ ଆପଣଙ୍କ ଦେହ ପାଇଁ କେମତି କଣ ଅଛି ଆଜ୍ଞା?
ଆରେ କଣ କହିବି ସାର୍ ପ୍ରବଳ ଗରମ
ଓହୋ ଆଜ୍ଞା।
ଘରେ ରହିବା ମାନେ ବୁଲାବୁଲି ତ ଏତେ କିଛି ନାହିଁ। ଆଉ ଗରମରେ କୁଆଡେ ବୁଲିବା ଯିବ
ହଁ ସେ ନିଶ୍ଚିତ ମୋ ଏମିତି ବି ଗରମ ହଉଛି। ଯେମିତି ଘରେ ଯଦି କୁଲର ଆଉ ଏସି ନିଜ ଯେମିତି ପୁରା ସ୍ଵୟଂ ମାନେ ଯେତିକି ବଧନ ଇଏ ହଉଛି ଆମ ପ୍ରିୟ ବନ୍ଧୁ ବେଳେ ପୁରା ଲାଗୁଛି।
ହଁ ଏସି ତ ମାନେ ତମର ଖାଇବା ପିଇବା ପଛେ ନଥାଉ ଏସିି ଟା ନିହାତି ଦରକାର ଶୋଇକି ଉଠିଲେ ଏସି ଚିନ୍ତା ଶୋଇଲେ ଏଶି ଚିନ୍ତା। ଆଉ ଯଦି ଲାଇନ ଟି ପଳେଇଲା ସେ ଯେ କେତେ କଣ ହେଇଯାଉଛି ମୁଣ୍ଡ ଭିତରେ ତ ଠିକଣା କିଛି ନାହିଁ।
ଯେମତି ଲାଗୁଛି ଆତ୍ମା ଟା ଜମପୁରକୁ ପଳେଇଗଲା ଯେମତି ଲାଗୁଛି ପୁରା ଆଉ।
ହଁ ଲାଇନ ପଳେଇଲେ ଯାଇକି ରାସ୍ତା ଉପରେ ରାସ୍ତା ଉପରେ ବୁଲ ଆଉ ସେ ରାତି ବାରଟା ହଉ ଗୋଟେ ହଉ ଯାହା ହଉଛି ହଉ।
ଯେମତି ମନ ଯେମିତି ହଉଛି କୋଉଠି ଯେମିତି ହଉ ମାନେ ଇଏ ଆମର ଉତ୍ତର ଦିଗ ମାନ ନର୍ଥ ସାଇ ଯିବାକୁ ଯେମିତି ମନ ହଉଛି ପୁରା। ଏପଟେ ଆପଣ କୋଉଠି ଯାଇଛନ୍ତି ବୁଲି ଯାଇଛନ୍ତି? ଛନ୍ତି।
ହଁ ମୁଁ ଆର ବର୍ଷ ଏତିକି ବେଳକୁ ନା ଆମେ ଖରା ଟା ଏତେ ଫିଲ୍ କରିନଥିଲୁ କାରଣ ଏଇ ସମୟରେ ଆମେ ପଳେଇଥିଲୁ ଟିକେ ବାହାରକୁ ବୁଲିବା ପାଇଁ।
ଆଜ୍ଞା ଆଜ୍ଞା ଆଜ୍ଞା।
ବୁଲିବାକୁ ପଳେଇଥିଲୁ। ତ ସେଥିପାଇଁ କି ଖରା ଟା ଏତ ଫିଲ୍ ହେଇ ନଥିଲା। ଘରା ଟା ମତ କେତେ ଲାଗୁଛି ଆମର ଦେଶର ଇଷ୍ଟ ଯେତିକି ଖରାପ ଫିଲ୍ ହୁଏ ହ ୱେ ଲ ଲାଗଗେ ନି ବୋଧେ କାରଣ ଆମେ ଟିକେ ଯାଇଥିଲୁ। ଦ୍ଵାରିକା ଧାମ ଟିକେ ଯାଇଥିଲୁ। ଆ ସେଠି ଗରମ। ଥିଲା। ମୁଁ ମନା କରୁନି ଖରାର ତେଜ ବି ଥିଲା କିନ୍ତୁ ଯେମତି ଇଷ୍ଟ ଲାଗେ ନା। ସେ ତେଜ ପରୀକ୍ଷା ତେଜ ଲାଗୁ ନଥିଲା ସହି ହଉଥିଲା। ଆଉ ଛାଇରେ ତମେ ଯଦି ଛାଇରେ ଚାଲି ଚାଲି ଲାଗୁ ଜ ଯାଉଥିବ। ତାହେଲେ ସେ ଯୋଉ ପବନ ଟା ଥଣ୍ଡା ପବନ ଲାଗୁଥିଲା।
ଓହୋ ହୋ ହୋ ମାନେ କେତେ ଟେମ୍ପରେଚର କେତେ ଥିବ ସେମିତି କହିବାକୁ ଗଲେ ବି
ଟେମ୍ପରେଚର ଦେଖ ଫିଲାଲ ମୁଁ ତ ଟେମ୍ପରେଚର କୁ ଏତେ ତ ଦେଖିନି ମୁଁ କିନ୍ତୁ ସେ ଟାଇମ ଟାକୁ ବହୁତ ଏନ୍ଜୟ କରିଛି। ହଁ ମାନେ ଆମେ ମା ଏପ୍ରିଲ ମାସରେ ଯାଇଥିଲୁ। ଅ କିନ୍ତୁ ଖରା ଗରମ ଟା ପୁରା ସେଠି କିଛି ଲାଗୁନଥିଲା। ଆ ଟ୍ରେନ୍ ଜର୍ନ। ବି କରିଛୁ ଆମେ ସେ ଯେତେବେଳେ ଏ କିଛି ମାନେ ଫିଲହଲ ବହୁତ ମାନେ ଏଞଜୟ କରୁଛୁ। ସେ ଟାଇମ ଟା ଆଉ ସି ପିଚ ପାଖେ ଦିନ ସି ବିଚ୍ ପାଖକୁ ଯାଇଛୁ। ଖରା କାଟୁ ନଥିଲା ଆମର ଇ ଯେମତି ସି ବିଚ ପାଖକୁ ଗଲେ। ଆମର ଠିଆ ହେଇପାରିବନି ବାଲି ତା
ମାନେ ତ ଝ ଆଗେ ମାନେ ଝାଳ ପରେ ଯେମିତି ବାହାରି ଯାଇଛି ଇଷ୍ଟ ପରେ ନଦୀ କୂଳେ ଯଦି ବସି ମାନ ଝାଡ
ଚିପ୍ ଚିପ୍ ଲାଗେ ପୁରା ଚିପ୍ ଚିପ୍ ଲାଗେ ସେମତି କିଛି ନାହିଁ ସୋପେ ବି ଝାଳ ବୋୋଇବା ନାହିଁ ବଢିଆ ଲାଗୁଥିଲା।
ତାହେ ଦ୍ୱାରିକରେ କଣ ସବୁ ଦର୍ଶନ ସୁ କଣ ଗଲେ ମାନେ ଭଗବାନଙ୍କୁ ପୁରରା କେନ୍ଦ୍ର୍ରୀ କ
ଭିଡ ତ ସେଠି ସବୁବେଳେ ସିଏ ତ ଆମର ଚାରି ଧାମ ର ଗୋଟେ ଧାମ ଆଉ ଭିଡ ତ ସେଠି ସବୁବେଳେ ଆଉ ଛୋ ଟ ଛୁଆ ଧରିକି ଗଲେ ଟିକେ ଯତ୍ନ ସହକ ଯିବ। ଆଉ ସେଠି ଠିଆ ହେଲୁ ଆଜି ଭିଡ ଠୀଆ ହେଲୁ କିନ୍ତୁ ଲାଇନରେ ଶୃଙ୍ଖଳିତ ଭାବରେ ଲାଇନ ରେ ଛାଡିଲେ। ଲାଇନରେ ଗଲୁ ଠାକୁରଙ୍କ ପାଖରେ ବି ଗୋଟେ ତିରିଶ ସେକେଣ୍ଡ ପାଇଁ ଠିଆ କରୁଛି। ଚନ୍ତି ତମେ ଟିକେ ଠାକୁରଙ୍କୁ ଦେଖ ବୋଲି ଠାକୁରଙ୍କୁ ଦେଖିଲୁ ଶାନ୍ତିରେ ପୁରା ଦେ ଲାଇନ ରେ ଛାଡ଼ିଲେ। ଆମର ଏଠି ଯେମିତି ମାନେ ପା ଚେପା ଚେପି ହେଇକି ମଣିଷ ହାତ କୁଆଡେ ପଳେଇଥିବ ଗୋଡ କୁଆଡେ ପଳେଇଥିବ ମୁଣ୍ଡ କୁଆଡେ ପଳେଇଥିବ।
ଆଜ୍ଞା ଆଜ୍ଞା ମାନେ କହିଲେ ଜଗନ୍ନାଥ ମନ୍ଦିର ଯେମତି କହିଲ ଯେମିତି ଆ ଆପଣ ଛୁଟି ଟାଇମ ରେ ଗଲେ। ଏମିତି ଲାଗେ ଯେ ବହୁତ। ଭିଡ ପୁରା ରୁହେ ଖ
ଛୁଟି ଜଗନ୍ନାଥ ମନ୍ଦିର ତ ଆମର କେବେ ବି ତ ମାନେ ଛୁଟି ଥାଉ କି ନଥାଉ। ସେ ତ। ଛାଡ ତମେ ଯୋଉ ଟାଇମ ରେ ବି ଯାଅ ସିଏ ତ ଗର୍ଭ ଗୃହ ଭିତରେ ତମ ଦେହ ଗୋଟେ ଜାଗାରେ ତମେ ତମେ ଗୋଟେ ଜାଗାରେ।
ହଁ ପୁରା ପୁର ପ ଆଜ୍ଞା ଆଞ ଆଞ ସିଷ୍ଟମ ପୁର ନାଇଁ ଆଉ ଆଉ ତାହଲେ ସେଇଠି ସେଇଠି ମାନେ ଦ୍ୱାରିକାରେ କେମତି କଣ ସି ନମ୍ବର କିି ମାନେ।
ନାଇଁ ଦ୍ଵାରିକା ସିଷ୍ଟମ ମତେ ବହୁତ ଭଲ ଲାଗିଲା ନାଇଁ ଟିକେଟ। ଟିକେଟ ନାହିଁ ଲାଇନରେ ପୁରା ବ୍ୟାାରିକେଟ। କରିଦେଇଛନ୍ତି। ପ୍ରପର ଲାଇନରେ ଆମେ। ଏପଟ ସେପଟ ଏପଟ ହେଇକି ଗଲୁ। କେହି କାହା ଦିହରେ ବାଜିିବାର ନାଇଁ। ଛୁଆ ତା ବାଟରେ ଠିଆ ହେଲା ଛୋ ଛୋଟ ଛୁଆକୁ ଚାପିବାର ନାହିଁ। ସେ ଛୋଟ ଛୁଆ ବି ତା ଲାଇନ ରେ। ଚାଲଲା। ଲାଇନରେ ତମେ ସେଠି ଯୋଉ। ଠିଆ ହେଲୁ ଏତେ ଠିଆ ହେଲୁ। ଯଉ ଆମର ତାକୁ କଣ କହନ୍ତି ଠା ଠାକୁରଙ୍କର ଇଏ ହଉଥିଲା ପୋଷାକ ପିନ୍ଧା ହଉଥିଲା ସେଥିପାଇଁ କେ ପରଦା ପଡିବନା ସେଇ ସମୟରେ ତ ଯାହା ଟିକେ ଆମେ ଠିଆ ହେଇଥିଲୁ। ସେଇଠି ଟିକେ ମାନେ ଲାଗିଲା ଚିପା ଚିପି। କିନ୍ତୁ ତାପରେ ପୁଣି ଲାଇନଟ ଛଡା ହେଲା। ମାନେ ଠାକୁରଙ୍କ ଜୀବ ପାଖ ଯାଏ ବି ସେ ଲାଇନ ରେ ହିଁ ଛାଡୁଛନ୍ତି। ତମେ ଏକଲା ଯିବ ଆଉ ତମ ଆ ଆଗରେ ବି ଲୋକ ତା ହିସାବରେ ଦର୍ଶନ କରିବ ତମେ ତମେ ତମ ହିସାବରେ ଦର୍ଶନ କରିବ ତମର କେହି ତମ ଦେହରେ ହାତ ହାତ ମାରିବାର ନାହିଁ କି ଚାପି ହବାର ବି ନାହିଁ। ପୁରା ପ୍ରପର ଫାନ ସୁବିଧା କି ମାନେ ତା ଭିତରେ ବ ବଡ ବଡ ଫ୍ୟାନ ଉପରୁ ପୁରା ଲାଗିଛି। ପ୍ରପର ଫ୍ୟାନ୍ ସୁବିଧା। ତୁମେ ଦର୍ଶନ କରିକି ଚୁପ୍ କିନି ବାହାରି ଆସିବ। ବାହାରେ ଆସିବା ଯାଇଁବି ବାରିକେଡ ଲାଗିଛି ତମେ ସେମତି ବାହାରେ ଆସିକି ରୁଣ୍ଡ ହେଇପାରିବନି ବାହାରେ ଆସିବା ଯାଇ ବି ବାରିକେଡ। ଲାଗିଛି। ସେଠୁ ଆସି ପଳେଇ ଆସି ବାହାରିବ କିନ୍ତୁ ଆମର ମାନେ ଏଡ ବଡ ଧାମ ଆମର ଜଗନ୍ନାଥ ଧାମ୍। ସେଠି କିନ୍ତୁ ତମର ଲୋକ ଲାଇନ୍ ବାହାରୁ ଲାଇନରେ ଯିବେ ଭିତରେ ପୁର ଏମିତି ଚେପା ହେବେ ତମେ ଜଗନ୍ନାଥଙ୍କୁ ଦେଖ ଦେଖିବ କି ଛୁଆକୁ ସମ୍ଭାଳିବ ନା କାହା ହାତକୁ ଧରିବ ନା କଣ କରିବ?
ପୁରା ତ ଅସମ୍ଭାଳ। ପୁରା ଆଉ ନିଜର ଚିନ୍ତା କଲା ବେଳକୁ ଆଉ ସମୟ ବି ନଥିବ ବି
ତା ଭିତରେ ଅସମ୍ଭାଳ ଅବସ୍ଥା ତୁମର ହାତ ଗୋଡ କୁଆଡେ ବାହାରି ଯାଇଥିବ ତମେ ବି ଟିକେ ଏପଟ ସେପଟ ହେଇଯିବ।
ଆଜ୍ଞା ଆଜ୍ଞା ଆଉ ତାହେଲେ ଆପଣ ସେଇଠି କମ୍ୟୁନିକେସନ କଣ କେତି ମାନେ କେମିତି ରହିବା କେମତି ରହିବା କେନ୍ତି କଣ?
ମୁଁ କଉଠି ଦ୍ୱାରିକା ରେ
ହଁ ହଁ ହଁ
ହଁ ଆମେ ସେଠି ଯାଇଥିଲୁ ହୋଟେଲ ଅଲରେଡି ବୁକ୍ କରିଦେଇଥିଲୁ। ଅନଲାଇନ ଆମେ ହୋଟେଲ ବୁକ୍ କରିଦେଲୁ। ଲୁ ସେଠି ଯାଇକି ପହଞ୍ଚିଲୁ। ରାତିରେ ପହଞ୍ଚିଲୁ। ରେଷ୍ଟ ନେଇଗଲୁ ଭୋରୁୁ ଚାରିଟ ର ଉଠିକି ପଳେଇଲୁ। ଚାରିଟାରୁ ବି ଗଲା ବେଳକୁ ସେଠି ଲୋକ ଭିଡ।
ଆଉ ଭଗବାନଙ୍କ ଦର୍ଶନ ପୁରା ଅ ସେ ସବ
ହଁ ସବୁ ଧାମ ନା ସେଇଟା ହେଲା ସେଠି ଲୋକ ପୁରା ପ୍ରପଲ ଭିଡ ବହୁତ ଭିଡ।
ଆଜ୍ଞା
ହେଲା ତାପରେ ସେଠି ଭିଡ ଥିଲା ସେଠି ଲାଇନ ଆମେ ଠିଆ ହେଲୁ କିନ୍ତୁ ଗରମ ଲାଗୁନ ଥିଲା ଯେମିତି ଆମର ଏଠି ଚିପ୍ ଲାଗେ ସେମିତି କିଛି ଗରମ ଲାଗୁ ନଥିଲା ତ ଆମେ ଏଠ ନାଇଁ ଝାଳ ଏତେ ବାହାରେନି ତାପରେ ଫ୍ୟାାନ ବି ଚାଲିଥିଲା ତ ଆମେ ଲାଇନରେ ଠିଆ ହେଲୁ। ଚା ରାତି ଚାର ଟା ଥଣ୍ଡା ବି ଲାଗୁଛି ତ ରାତି ଚା ଟେ ଠିଆ ହେଲୁ ତ ସେଠି ଠିଆ ହେଇକି ଲାଇନ ରେ ଦର୍ଶନ କରିକି ତମେ କିଛି ଭୋଗ ନେଇପାରିବନି।
ଓହୋ ମାନେ ସେଇଠି ତାଙ୍କର ସେ ଭୋଗ ସେଇି ତାର ଆରେ୍ନ୍ଜମେଣ୍ଟ ଥିବ ମେ ଯାହା ଲାଗୁଛି।
ମୁଁ ଭୋଗ କଥା ଦେଖିଲି ଯାହା ଆମେ ନେଲୁ ଆମଠୁ କିଛି ନେଲେନି। ନେ ହେଲାନି ଭୋଗ ଆମେ କିଛି କିଛି ନେଇପାରିଲୁନୁ ତୁମେ ତୁମର ଦର୍ଶନ କରିକି ଆସିବ। ବାହାରେ ଦୋକାନ ମାନଙ୍କର ପୂଜା ହେଇକି ଭୋଗ ମିଳୁଛି। ତୁମେ ତାକୁ ଧରିକି ନେଇ ପଳେଇଆସ।
ଓହୋ ହୋ ହୋ ହୋ ଆପଣଙ୍କୁ କେତେ ଟାଇମ ଲାଗିଲା କି ମାନେ ସେଇଠୁ ଯେତେବେଳେ ଗଲେ? ଦଶକ ଯେମିତି ଆମେ ପୁରୀ ଧାମ୍ ଗଲାବେେଳେ
ଯଦି ଆମେ ହୋଟେଲରୁ ବାହାରିବାରୁ ହୋଟେଲ ବାହାରିବାରୁ ଆମେ ଯଦି ଟାଇମଟାକୁ ଦେଖିବା ରାତି ଚାରିଟା ରୁ ଆମେ ବାହାରାଲୁ। ସାତଟା ସୁଧା ଆସି ଗୋଟେ ପହଞ୍ଚିଗଲୁ।
ହଁ ହଁ ହଁ ଚାରିଟାରୁ ସାତର ବହୁତ ଶୀଘ୍ର ହେଲା ପୁରା କାହିକନା ପୁରୀ ଧାମ ଗଲେ ଆମେ ସନ୍ଧ୍ୟା ପାଞ୍ଚରେ ବି ଠିଆ ହେଲେ ବି ପାଖାପାଖି ଦର୍ଶନ ସେଇ ନଅ ସେଟା କି ସାଢେ ନଅ ଦଶ ପାଖା ବି ହେଇଯାଉଛି ପୁରା।
ହଁ ମୁଁ ତ ଏବେ ଯାଇଥିଲି ପୁରୀ ଦିଟାରେ ଲାଇନରେ ଠିଆ ହେବା ଷ୍ଟାର୍ଟ ହେଲା। ସେଠୁ ବାହାରିଲୁ। ବାହାରିବା ଟାଇମିଙ୍ଗ ହଉଛି ଏଇଟ ଥାର୍ଟି।
ଓ ହୋ ହୋ।
ଏଇଟ୍ ଥାର୍ଟି। ହେଲା ତ ତାପରେ ଗର୍ବ ଗଭଗୃହ ଭିତରେ ଯୋଉ ଚେପା ସେଇଟା ଆଉ କୁହନା ସିଏ ଗୋଟେ ଅଲଗା ପ୍ରକାରର ଅଲଗା ପ୍ରକାର ଫିଲିଙ୍ଗସ ଥିଲା। ହେଲା ହଁ ସେ ମୋ ହାତ ଟାଣି ନେଇ ପଳେଇଲାଣି କିଏ ଇଏ ତେ ଟାଣି ନେଇ ପଳେଇଲାଣି। ହଉ ଚାଲୁ କେବେ ଠାକୁରଙ୍କ ବରାଦ ହବ ସେମିତି ବ୍ୟାରିକେଡ କଲେ ଆମେ ବି ଆମ ମାନେ ଜଗନ୍ନାଥଟେ ପ୍ରପରଲି
ଆଜ୍ଞା ଆଉ ତାହେଲେ ହଁ ହଁ ଆଉ ଗୋଟେ ଥା କିି ଯୋଉ ଖାନା ପିନା ଯୋଉ କୁହନ୍ତି। ଜଗନ୍ନାଥ ମନ୍ଦିରରେ ଆନନ୍ଦ। ଆନନ୍ଦ ବଜାର ଅଛି ହଁ ସେଇଠି ଆମେ ଖିଆପିଆ କରିପାରିଲୁ। ହେଲେ ସେଇଠି ଦ୍ୱାରିକାରେ ଗଲେ କାହିଁକିନା ମୋର ମ ଆପଣ ଯେମିତି କହିଲେ ମୋର ବି ଉଲ୍ଲାସରେ ଜାଗ ଜାଗ୍ରତ ହଉଛି। ପୁରା କାଇଁକିନା ମୁଁ
ନାଇଁ ମାନେ ଜଗନ୍ନାଥ ମନ୍ଦିରରେ ଯୋଉ ସୁବିଧାଟି ଅ ଛିି ଆ ଆଉ ଖାଇବା ସେଇଟା ଆପଣ ଆଉ କୋଉଠି କାଇଁ ପାଇବାର ମତେ ଲାଗିବନି ମତେ ଲାଗୁନି ମୁଁ ବି ପାଇଲିନି।
ହଁ ହଁ ହଁ।
ଖିଲା ଭୋଗର ବନ୍ଦୋବସ୍ତ ଅଛି। ଶୁଖିଲା ଭୋଗ ଧରିବେ ଆସିବେ ହଁ ଆଉ ଜଗନ୍ନାଥ ମନ୍ଦିର ଯୋଉ ଜିନିଷଟା ଆପଣ ପ୍ରପରଲି ବସି ପାରିବେ ଆନନ୍ଦ ବଜାରେ ଆ କଦଳୀ ପତ୍ର ସେଠି ଆ ଆ ଆରେଞ୍ଜମେଣ୍ଟ ବି ନନାମାନେ କରିଦେବେ ଲୁଣ ଲ ଟା ବି ଦେଇଦେବେ ଆପଣ ପାଣି ଧରିକି ଯାଇ ଥିବେ କି ପାଣି ସେଠୁ କାହାଠୁ ନନାମାନଙ୍କ ପାଖେ ପାଣି ବୋତଲବି ଅଛି କିଣିକି ଆଣି ପାରିବେ। ସେ ଯୋଉ ବନ୍ଦୋବସ୍ ସ୍ତଟି ଅଛି ସେଇଟା ମତେ ଲାଗୁନି ଆଉ କୋଉଠି ଥିବ।
ଓହୋ ମାନେ ଖାଇବା ପତ୍ର ହିସାବରେ ଯଦି ଜଗନ୍ନାଥ ମନ୍ଦିରରେ ଯୋଉଭଳିଆ ବ୍ୟବ ତା ଆଉ କୋଉଠି ସେମତି ଆଡେ କିଛି ନାହିଁ ଯାହା ହବ ଖାଲି ଶୁଖିଲା ଯେମିତି ହବ ଉଖୁଡା ଫୁଖୁଡା ଯେ ଯଦି ହବ ଯଦି ନଡିଆ
ହଁ ହଁ ହଁ ତାଙ୍କର ତାଙ୍କ ଭେରାଇଟିର ଭୋଗ ଅଛି। ବେସନର ଲଡୁ ଅଛି ମୋଦକ ଅଛି କେତେ ଭେରାଇଟିର ସେମାନେ ସବୁ ର ରଖିଛନ୍ତି। ଆଁ ମୁଁ ବି ଦେଖ୍ ଖି ନଥିଲି ଗୋଟେ ଚୁ ନଡିଆର ଚୁରା ଟାଇପର ବି ବଢିଆ ଥିଲା ବହୁ ଟେଷ୍ଟି ଥିଲା ଅଁଉଁ ତା ପ୍ୟାକ୍ଡ ପ୍ୟାକ୍ଡ ବହୁତ ଦିନ ଯାଏ ବି ରହିପାରିବ। ଅଁ ଆମେ ବି ତ ବେ ବେ ମାସେ ପରେ ତାକୁ ନେଇକି ଆସିକି ସମସ୍ତଙ୍କୁ ଦେଲୁ। ଭଲ ଥିଲା କିଛି ଖରାପ ହେଇ ନଥିଲା। କିନ୍ତୁ ଆନନ୍ଦ ବଜାର ସୁଖ ଆପଣ ଆନନ୍ଦ ବଜାର ହି
ହିଁ ପାଇପାରିବା ପୁରା। ଆଉ ତାହେଲେ ମୁଁ ଯଦି ଯିବି ଦ୍ୱାରିକା ଯିବି ଏଇଠୁ ଯେ ଯିବି। ତାହେଲେ ମୁମଁ କୋଉ ଟାଇମ୍ ରେ ଗଲେ ମୋ ପାଇଁ ମୋ ପାଇଁ ବି ସୁବିଧା ହବ ତ ମୁଁ ଦର୍ଶନ ଟା ଭଲ ଭାବରେ କରିପାରିବି।
ଦେଖନ୍ତୁ ଅ ଖରା ଟାଇମ୍ ରେ ଆମେ ଯୋଉ ଯାଇଥିଲୁ। ମତେ ଲାଗିଲାନି କିଛି କଷ୍ଟ ହବ। ଠିକ ଅଛି ଆପଣଙ୍କୁ କିଛି କଷ୍ଟ ହବାର ଚାନ୍ସ ବି ନାହିଁ କାରଣ ମୁଁ ଖରା ସହିପାରିଲି ସହିପାରିଲି ମତେ ଲାଗୁଛି ଯଦି ମୁଁ ସହିପାରିଲି। ତ ଅନ୍ୟମାନେ ତ ସହିପାରିବେ। ମତେ ଲାଗୁଛି ହଁ ଅ ତାପରେ ରେ ଏ ଆଉ ଥଣ୍ଡା ଦିନେ ଯଦି ଯିବେ ଆହୁରି ଭଲ କଥା ଆପଣ ପୁରା ଫୁଲ୍ ଏଞ୍ଜୟ କରିକି କିଏ ଆସିବେ। କିନ୍ତୁ ବସ୍ ଖରା ଦିନେ କୋଉଠିକି ଯିବାର ପ୍ଲାନିଂ କରିବାଟା ବଡ଼ ବୋକାମି।
ଆଜ୍ଞା ଆଜ୍ଞା ହଉ ଆଜ୍ଞା ମୋର ଟିକେ ଫୋନ ଗୋଟେ ଆସୁଛି ଆପଣ ନହେଲେ ପରେ ନହେଲେ କଲ କରୁଛି ଆଜ୍ଞା।